ହଁ।
ହଁ ମର୍ ବାକ୍ ଆସ୍‌ଛି।
ହଁ ଆସୁଛି।
ଆଚ୍ଛା ସେକେଣ୍ଡ୍ ଇଅର୍ ସମଥିଙ୍ଗ୍ ଆଚ୍ଛା ଉହୁ କଣ କରୁଥିଲେ?
ନାଇଁ ବସ୍‌ଥିଲି ଏମତି ଆଉ ଝିଅ ଆସିବା ଟାଇମ ହେଲାଣି ଆସିଲେ କଲ ଆସିବ ଝିବି ତାକୁ ଆଣିଆକୁ।
ଆଚ୍ଛା ଆଚ୍ଛା ଆଣି ଯାଆନ୍ତି ନା
ନା ନାଇଁ ଏଇ ଘର ପାଖୁକୁ ଜଷ୍ଟ ଆସେ ମାନେ ଆମ୍ ବେଳେ ବେଳେ ଆମ ଆଁ ଗେଟ୍ ପାଖେରେ ଛାଡ଼ି ଦିଅନ୍ତ ବେଳେବେଳେ ଟିକେ ମାନେ ଦଶ କୋଡିଏ ହାତ ଚାଲ୍‌ଲା ଭଳିଆ।
ହଁ ହଁ ହଁ ଉଁହୁ। ଆଉ ସବୁ ଉଁ ରା ରାନ୍ଧିବା ସର୍ ଲାଣି?
ହଁ ରୋଷେଇ ସର୍ ଲାଣି।
ଆଉ ଏଇ ଯୋଉ ଆଜିର ଡେଟ ରେ ଯୋଉ ଚାଲିଛି ନା ଆମର ଯୋଉ ଏବେ ଯୋଉ ଏ ରିସେଣ୍ଟଲି ଯୋଉଟା କଣ୍ ଟା ରହିଗଲା କି ଆମର? ରିସଣ୍ଟଲି ଯୋଉଟା ରହିଛି?
ରିସେଣ୍ଟଲି ଏବେ ଗୋଟେ ନୂଆ ନ୍ୟୁଜ ଆ ସ୍‌ଥିଲା ଆମର ଓଡିଶା ବୁକ୍ସରେ। ସେ ଯେଉ ହିନ୍ଦୀ ବଲିଉୁଡ ସଙ୍ଗ ଦେଇଛନ୍ତି ସେଟା ଗୋଟେ ନୂଆ ହେଇଥିଲା ମୁଁ ପଢିଥିଲି ନିଉଜ୍‌ଟା।
ଆଚ୍ଛା ଆଚ୍ଛା।
ଭାବିଲି ମୁଁ କଇଲି ୟାଙ୍କୁ ଆଉ ଓଡିଆ ର କିଛି ପୋଏଟ୍ରି ପୋଏମ୍ କିଛି ବି ଗୀତ ମିଳିଲାନି ଯେ ବଲିଉଡ ଫିଲ୍ମ ଗୀ ତ ଦବାକୁ ୟାଙ୍କୁ ପଡିଲା ଏମ୍ ତି କଣ ଅଭାବ ପଡିଯାଇଛି କେଜାଣି ଆମ ଓଡିଆ ଭାଷାରେ? ସେ ଯିଏ ଏଡିଟ କରିଥିଲା ତାକୁ ଧ ମାନେ କହିବାକୁ ପଡିବ। ଆଉ ମାନେ ଏଡିଟର ପବ୍ଲିସର ସବୁ କେମିତି ଏମତି କରିଥିଲେ। ନେ ନା ପକେଇବା ପାଇଁ ଲାଗି ପଡିଛନ୍ତି ଓଡିଶାର।
ଓ ହଁ ହୋ ନା ସେଇଟା କି ଯୋଉ ରହିଲା ଏତେ ଏତେ ରାଇଟର୍ସ ଅଛନ୍ତି ଆମର କବି ମାନେ ଅଛନ୍ତି ଓଡିଶାରେ କେତେ କେତେ ମହାମାନ୍ୟ କବି ଗୁଡାକ ଅଛନ୍ତି ଆଉ ହିନ୍ଦୀର ସପୋଜ ବି ଯଦି ଆମେ ଇଂଲିଶ କିଏଲିଟଚର ବି ଯଦି ନେବା ତାକୁ ଯଦି ଓଡିଆ ଟ୍ରାନ୍ସଲେଟ୍ କରିବା ବୋଲି ବହୁତ ସାରା ଅଛନ୍ତି। କିନ୍ତୁ ସେ ସେବୁ ଗୁଡିକ ଛାଡିକି ବଲିଉଡ ସଙ୍ଗ ଟା ରଖିଦବା ମାନେ କି କେତେ ଦୂର ଏଇଟା
ଯଦି ବି ଦେଲେ ବି ଦବାର ଦରକାର ଥିଲା ହିନ୍ଦୀ କି ଇଂଲିଶ ତାହେଲେ ଗୋଟେ ଗୋଟେ କିଛି ଭଲ ପୋଏମ ପୋଏଟ୍ରି ଦେଇଥାନ୍ତେ। କୌଣସି ମାନେ ଚଳଚିତ୍ର ର ଗୀତ ଦବାଟା ଏମିତି କିଛି
ହୁଁ ହୁଁ।
ଜମା ହବି।
ହଁ ସେଇଆ ସେଇଆ। ସେ ଗୋଟେ ଥାଏ ଗୋଟେ ସିଷ୍ଟମ ଟା ସ ସିଷ୍ଟ ଟମ୍ ତା ମୁଁ ଏଜ୍ ଚାଲି ନ ଚାଲିକି ଏ ପିଲାମାନେ କଣ ଶିଖିବେ ଏବେ ଯଦି ଗୋଟେ ଭିଡିଓ ବନ
ଏଇଭଳିଆ ଜିନିଷ ଗୁଡାକ ହଉଥିଲା ମାନେ ମୋର ଧ୍ୟାନ ଛି ଓଡିଆ ଆମର ଅ ଓଡିଆ ସଂସ୍କୃତି ଏତେ ଟିକେ ପ ଟିକେ ପଛୁଆ ରହିଯାଉଥିଲେ ଆମେ ଆମେତେବେଳେ ଛୋଟ ଥିଲେ ସେତେବେଳେ ଏମିତି ହଉଥିଲେ କିନ୍ତୁ ଏବେ ତ କାଫି ପରିବର୍ତ୍ତନ ଆସିଲା ପରେ ବି ଏବେ ଏମିତି ଏତେ ସବୁ ଜିନିଷ ହେଲା ପରେ ଏମିତି ମାନେ ମୂର୍ଖଙ୍କ ଭଳିଆ କାମ ଗୁଡା କେମିତି
ହଁ ହଁ ହଁ ସେଇଆ ସେଇଆ। ନା ଆଗରୁ ବୋହୁତ ମାନେ ଗୋଟେ ଥାନ୍ତା କି ସେତେବେଳେ ଯଦି ଏ ଯୋଉ ଲୋକ ଜାଣିିନଥାନ୍ତେ କି କଣ ଜିନିଷ ଚାଲିଛି ସେଇଟା ତ ହେଇଥାନ୍ତା କିନ୍ତୁ ମାନେ ଗୋଟେ ଜିନିଷ ଟା ଛୋଟ ଛୁଆଙ୍କୁ ଶିଖେଇବା ପ୍ରଥମ ଦ୍ଵିତୀୟ ତୃତୀୟରୁ ପଞ୍ଚମ ଛାଡିଲେ ସେମାନେ ଶିଖୁଛନ୍ତି ଗୋଟେ ଜିନିଷ ଆଉ ଏ ଏମିତି ଜିନିଷ ଗୁଡାକ ଶିଖିବେ ଆଉ କଣ ସେମାନେ ପଢିବେ। ମାନେ ହେ ହେ ଏ ଜାଗାରେ କୌଣସି ଗୋଟେ ଭଲ କବିଙ୍କର କବି ତାଟି ଆଣିକି ରଖିଥାନ୍ତେ ସେ ପୁଣି ଆଉ କିଛି ଗୋଟେ ପାର୍ଟ ରଖିଥାନ୍ତେ କିନ୍ତୁ ସେଇ ଜିନିଷଟାକୁ ସ୍ପେସିଫାଲି ଦେବାଟା ଗୋଟେ ଭଲ କଥା ନୁହଁ। ଦେଖିବେ ତାହେଲେ ଆଉ ହୁଁ ଖାଲି ସେଇଠି ବୋଲିକି ନା ଆଉ ଭିତରେ ଯେ ଏବେ ତ ଲାଗୁଛି ଆଉ ନୂଆ ଥ ପ୍ରେଣ୍ଟିଙ୍ଗ ହବ ବୋଲିକି ଲାଗୁଛି। କହୁଥିଲେ ଜିନି ଷ୍ଟାସ।
ହୁଁଁ ହୁଁ ହୁଁ ହୁଁ।
ହୁଁ ମେ ବି ଆସିପାରେ ତ ଲାଗୁଛି ଯେ ବଟ ସେଇଟା କଣ କରିବା ତାଙ୍କ ଉପରେ ରହୁଛି ଏ ଜିନିଷଟାକୁ ପୁଣି ଥରେ ଯଦି ସେମାନେ ରିଭୁ ନ କରିବେ, ଆଉ ପୁଣି ଥରେ ସେମିତି ଛାପ ଛାପା ହେଇଯିବ ବୋଲି ତାଲ ଓବିଏସଲି ଟିକେ ଖରାପ ହିଁ ହବ ହୁଁ। ଦେଖିବା କଣ ହଉଛି ଏ ଜିନିଷ ଟା ତ ଯଦି ହେବ ଜଲଦି। ସବୁ ହେଇଗଲା ନୂଆ ନୂଆ ଷ୍ଟୁଡେଣ୍ଟ ମାନେ ବଡେ ହଁ ହଁ।
କରନ୍ତୁ ହୁଁ ହୁଁ।
ହେଁ ହେଁ ଏ ଖାଲି ଏଇଟା ବୋଲି ନାହିଁ ଆଉ ଆଉ ବୋହୁତ ଜାଗାରେ ବି କିଛି ଜାଗାରେ ରହି ଯାଇଥିବ ନା କି ଏଇ ଜିନିଷ ଟା ଦିଶିଲା ବୋଲିକି ଲୋକମାନଙ୍କୁ ଆଖକୁକୁ ଆସିଲା। ଏଜୁକସନ ସିଷ୍ଟମଟା ରହିି ମାନେ ଏଜୁକସନ ସିଷ୍ଟମ ଟା ଉପରେ ଆପଣଙ୍କର ମୁଣ୍ଡଟା କଣ ରହୁଛି। ଯୋଉ ପରୀକ୍ଷା ସିଷ୍ଟମ ଟା ରହିଲା ଏ କୌଣସି ଜିନିଷ ସେଇଟା ନିଜର ମତ କିଛି ରଖିପାରିବି।
ପରୀକ୍ଷା ସିଷ୍ଟମ ମାନେ ବୁଝିପାରିଲିନି। ମାନେ ପ୍ରଶ୍ନଟା ବୁଝିପାରିଲିନି ଏଗଜାମ।
କି ହଁ ଏବେ ଯୋଉ ରହୁଛି
ଯାମ ପାଟନ ମୁଁ ଭାବୁଚି ଉ ମାନେ ଆମେ ଏୟା ଭାବୁ କି ଯିଏ ବନଉଛନ୍ତି ସିଏ ତ ସବୁ ଜିନିଷ ଭାବିକି ବନଉଥିବେ। କିନ୍ତୁ ସେଇଟା ଭାବିକି ଏବେ ଗୋଟେ ଗୋଟେ ଏଇଟା ଦେ ଏଇଭଳିଆ ଜିନିଷ ଦେଖିବାକୁ ମିଳୁଛି ତ ଏଗଜାମ ପାଟନ ମ୍ ଠିକ ଅଛି କାହିଁକି ନା କିନ୍ତୁ ଗୋଟେ ଜିନିଷ ଏତେ ପାଠଟା ଏତେ ହାଲୁକା କରି ଦେଲେଣି ଏବେ ଅ ମାନେ ଖାଲି ପିଲା ଯେମିତି ପାସ୍ ହେଇ ଯାଉ ଏ ସେ ପିଲା ପାସ୍ ହେଇକି କରିବ କଣ କଣ କରିବ? ଯଦି ତାର ପାସ୍ ହବା ସେ ଯୋଗ୍ୟ ନୁହେଁ ତାଲେ ପାସ କରିକି ତାକୁ ଲାଭ କଣ? ମୁଁ ତ ସେଇ ଜିନିଷ ଟା ବୁଝିପାରିନି ହଁ କଣ ମାନେ ସେ କରିବେ କଣ ସାର୍ଟିଫିକେଟ ଦୋକାନ ଦବ ନା କଣ କରିବ ଦୋକାନ ସେଇ ସାର୍ଟିଫିକେଟ କୁ ଓହଳେଇବ। ଯିଏ ପାସ ହବା ପେ ଏଲିଜିିବୁଲ ନୁହେଁ ଯୋଗ୍ୟ ନୁହେଁ ତାଲେ ଠିକ ଅଛି ନା ଆଉ ସମସ୍ତଙ୍କୁ ପାସ୍ କରେଇଦେଇକି ସରକାର କଣ ଦେଖିବାକୁ ଚାହୁଁଛି? ମାନେ ଟିକେ ତାଙ୍କ ମୁଣ୍ଡରେ ଟିକେ ଜ୍ଞାନ ଭରୁ ସେ ଏମିତି କିଛି କରନ୍ତା ହେଲେ। କି ହଁ ଠିକ ଅଛି ଆମେ ଉ ମାନେ ଆମର ପଢେଇବା ଶୈଳୀକୁ ଚେଞ୍ଜ କରିବା କଣ ଅସୁବିଧା ହଉଛି ଛୁଆର ଧର କିଛି ଅସୁବିଧା ରହୁଚି ସେଇ ଅସୁବିଧା ଦେଖିବା ଏୟ ନୁହେଁ କି ଲାଷ୍ଟ ମାନେ ପୁରା ମାନେ ଯୋ ଏନ୍ ପ୍ରଡକ୍ଟ ପାସ୍ କରିଦବା। ତାକୁ କିଛି ସ୍କିଲ୍ ଶିଖ ଖ ପାଠ ପଢୁନି ପାରୁନି ଯଦି ବୁଢୀ ପଢି ପାରୁନି ବୁଝି ପାରୁନି ତାହେଲେ ତାକୁ ଶିଖେଇବାରେ ଶିକ୍ଷକ ମାନଙ୍କୁ ବି ତାପରେ ଆଉ ଗୋଟେ ଜିନିଷ ବି ଥିଲା ଆମେ ଛୋଟ ବେଳେ ଦେଖିଥିଲୁ ହଁ ହଁ ସ୍କିଲ୍ ଶିଖାଅ ସେ ଯୋଉଥିରେ ସେ ଛୁଆ ମାନେ ତର ଟ୍ୟାଲେଣ୍ଟ ଅଛି ସେଇଥିରେ ଲଗାଅ। ଏମିତି ମାନେ ପୁରା ସମସ ମାନେ କମନ ଲେବଲ ରେ ପାଠ ଟାକୁ ହାଲକା କରିଦେଲେ ଲାଭ କଣ ଏବେ ଆମେ ପଢିଲା କେତେ ଥିଲା କଷ୍ଟ ଆମେ ବି ଦି ଦି ବର୍ଷର ପଢୁ ଇଲେଭେନ୍ ତ୍ୱେଲ୍ଭେଥ ବେଳେ ଏବେ ତ ସେ ସବୁ ନାହିଁ ମୁଁ ଏବେ ମୋର ଭଉଣୀ ଗୋଟେ ଅଛି ହେଲୋ
ହ୍ୟାଲୋ
ଆସୁନି ଏବେ ଆସୁନି
ନା ନା ସେତେବେଳେ ଆସୁନଥିଲା ଏବେ ଟିକେବେ ଆସ ଏବେ ଆସିଲା। ଏବେ ଆସିଲା।
ଆଛା ମୋର ଗୋଟେ ଭଉଣୀ ଏବେ ଗତ ବର୍ଷ ହେଲୋ
ହଁ ହଁ କୁହନ୍ତୁ କୁହନ୍ତୁ ସୁବି
ହାଲୋ ହଁ ଶୁଣାଯାଉଚି? ମୋର ଗୋଟେ ଭଉଣୀ ଏବେ ଗତ ବର୍ଷ ଟେନ୍ଥ୍ ପରୀକ୍ଷା ଦେଇଥିଲା ସି ବି ଏସ୍ ଇ। ସିଏ ରଖିଥିଲା ନାଇଣ୍ଟି ନାଇନ୍ ପଏଣ୍ଟ୍ ସେଭେନ୍ ପରସେଣ୍ଟ୍। ତ ମୁଁ ଜାଣିଥିଲି ଛୁଆଟା ଭଲ ପଢୁଚି ଏତ୍ ତେ ଭଲ ରଖିବ ବୋଲି ମୁଁ ଆଶା କରିନଥିଲି। ତ ସିଏ ମାନେ ବା ଯଦି ଛୁଆଟା ଟିକେ ପାଠରେ ଅଛି ଟିକେ ନଲେଜ୍ ଯେ ଅଛି ଟିକେ ଇଛା ଅଛି ସ୍ପୃହା ଅଛି ପଢିବାର ତାହେଲେ ପିଲା ଆରାମସେ ଆରାମ ସେ ଟି ନାଇନ୍ ପ୍ଲସ୍ ରଖିପାରିବେ। ତାପରେ ମୁଁ ତାର ମାନେ ସିଏ ସାଇନ୍ସ ତ ପଢିବ ଅଭିଅସଲି। ସିଏ ତାର ବହି ଦେଖୁଥିଲି, ମାନେ ମୁଁ ତାର ବହି ଦେଖିକି ଆଶ୍ଚର୍ଯ୍ୟ ହେଇି ଖିଲି ତା ବହିରେ ସିଲାବସ୍ ରେ କିଛି ନାହିଁ, କିଛି ମାନେ କିଛି ନାହିଁ। ଆ ସେ ଖୁସି ଖୁସିରେ ହ-ହସି ଖେଳିକି ସିଏ ମ୍-ରଖିପାରିବ ଇଲେଭେନଥ୍ କ୍ଲାସର ବହି ମାନେ ଦେଖିକି ସେମିତିଆ ଲାଗିଲା। ଆଉ ସେମାନେ ସେ ପଢିବ କୋଉଠି, ପଢିବ ମେଡିକାଲ ପ୍ରିପ୍ୟାର କରୁଚି। ତାକୁ ମେନ୍ ତାର ତାକୁ କଷ୍ଟ ଲାଗୁଚି ଯୋଉଟା କଷ୍ଟ ଲାଗିଆ କଥା ପାଠ ପଢିଲା ବେଳେ ସେ କଷ୍ଟ ତାକୁ ଲାଗୁଚି ସେ ମେଡିକାଲ ପ୍ରିପରେସନର ସିଲବସ୍ ରେ। ସେଇଠି ସେ କାନ୍ଦି ପକଉଚି, ତ ମାନେ ଏତେ ସହଜରେ ପଢି ପଢି ପଢିକା ଅଭ୍ୟାସ ହେଇଯାଇଚି। କି ଏବେ ଯୋଉ ଇଲେଭେନଥ୍ ରେ ପଢିଗଲା ଏତେ ପାଠ ପଡି ଯାଉଚି କଷ୍ଟ ପଡିଯାଉଚି ମାନେ ଟପ୍ ସିଲାବସ୍ ଯୋଉଟା ଅକ୍ଚୁଆଲି ଆମର ଫିିଜିକ୍ସ୍ କେମିଷ୍ଟ୍ରି ବାୟୋଲୋଜି ଯୋଉ ଜିନିଷଟା ଥାଏ ଆମର ସି ବିି ଏସ୍ ଇ କଣ କରିଚି ତାକୁ ମାନେ ଯୋଉ ଯୋଉ କଷ୍ ଷ୍ଟ ଜିନିଷ ଯୋଉଟା ପିଲାଙ୍କୁ କଷ୍ ଟ ହଉଚି କିଛି ତା-ମାନେ ସେମାନେ ଫିଲ୍ କରୁଛନ୍ତି ଏଇ ଜିନିଷଟା ସେ ଆଗୁକୁ ଯାଇ କିଛି ତାଙ୍କ ୟୁଜରେ ଆସିବନି ସେ ସବୁ ସିଲାବସରୁ କାଢି ଦେଇଚନ୍ତି। ତ ଅ ମାନେ ସେଇଆ ମାନେ ଏତେ ସହଜ କରିଦେଇସନ୍ତି ପାଠ ସେ ସେୟା ମାନେ ଯୋଉଟା ମେନ୍ ପରୀକ୍ଷା ଦେଲା ବେଳୁକୁ ଛୁଆଙ୍କୁ
ହଁ ସେୟା ସେୟା, ମାନେ ସେ ପୁରା ଫଣ୍ଡାମେଣ୍ଟ୍ ଟାଲି ଯୋଉ ଜିନିଷ ଗୁଡାକ ରହୁଚି ମୌଳିକଟା ସେ ଜିନିଷ ଯଦି ଟିକେ ଟିକେ କରିକି ଯଦି ନ ଦେବେ ଆଉ ଡାଇରେକ୍ଟ ଗୋଟେ ପିଲା ଯଦି ପ୍ରି ପାରେସନ୍ କରୁଚି, ମେନ କଥା ହେଲା ଏବେ କଣ ପାଇଁ ସମସ୍ତେ ପଢୁଚନ୍ତିି ପ୍ରିପାରେସନ କରିବେ କିଛି ଚାକିରି ପାଇଁ ତ ସେମାନେ ନିଯୁକ୍ତି ପାଇବା ପାଇଁ ତ କରୁସନ୍ତି ନା, ତ ସେଇ ଜିନିଷ ଗୁଡାକୁ ସ୍ପେଶାଲି ମାନେ ଦେ ଖିବା କଥା କି ଏଇ ଜିନିଷ ପଢିଲେ ଯାଇକି ସେଟା ସେଠି ପଢୁଚି ତ ସେଟାର କିଛି ଫଣ୍ଡାମେଣ୍ଟାଲ ଜିନିଷ୍ ଷ ଯୋଉଟା ରହିଚି ସେଟାକୁ ଆଗୁରୁ ସେଇଠି ରଖିଦେଲେ ଯାଇକି ଜଣେ ସୁ-ଛାତ ହଉ ବା ଛାତ୍ରୀ ସେ ପଢିବ ସେ ଜିନିଷଟା ପରେ ଜାଣିବ କି ନା ନା ମୋତେ ଟଫ୍ କମ୍ପିଡିସନ ଅଛି ମତେ ପଢ଼ିବାର ଅଛି ହୁଁ। ଆଉ ହେମିତି ନାଇଁକି ଆପଣ ଯୋଉ କ ହିଲେ କି ତାଙ୍କର କ୍ଲାସ୍ ରେ ଯୋଉଟା ଥିଲା ଆଉ ଏବେ ଯୋଉ ପ୍ରିପାରେସନ କରୁଚି ସେ ଦୁଇଟା ପୁରା ଅଲଗା ମାନେ ସେ ଏବେ ସେ ଜିନିଷ ପାଇଁ ପ୍ରିପାରେସନ କରିନାହାନ୍ତି, ତାଙ୍କ ମା-ସେମାନେ ସେ ମାଇଣ୍ଡ ଟା ସେଇଭ
ହଁ।
ନାହିଁ କି ପ୍ରିପାରେ ହେବି ଆଗରୁ ଯଦି ସେଇଠି ଯୋଉ ଏବେ ଯୋଉ ସିଷ୍ଟମ ଟା କୁହା ହେଇଛି ଏବେ ଡାଇରେକ୍ଟ ସମସ୍ତଙ୍କୁ ପାସ୍ କରା ଦିଆଯାଉଛି ଏଇଟା ମାନେ ଏଇଟା ଖାଲି ସେତିକି ବୋଲି ସାର୍ଟିଫିକେଟ ନାଁରେ ଏବେ ଗୋଟେ ସାର୍ଟିଫିକେଟ ରହିଗଲା ହାତରେ ବାସ୍ ଗୋଟେ ଟେନ୍ସ ଟୁଏଲଭର ସାର୍ଟିଫିକେଟ ତ କିଛି କାମକୁ ଲାଷ୍ଟକୁ କଣ ହୋଉଛି ଆମକୁ ଏସ୍କପେରିଏନ୍ସ ଦରକାର ହୋଉଛି କୌଣସି ସେଥିପାଇ ଏକ୍ସପେରିଏନ୍ସ ରହିଗଲା କି ସେଇମାନେ ଯୋଉ ଯୋଉ ପାଇଁ ଆମେ ଚାକିରି କରୁଛୁ ବା ପକଉଛୁ ତା ଉପରେ ଯଦି ଯଥେଷ୍ଟ ଜ୍ଞାନ ନଥିବ ଆମକୁ ଫଣ୍ଡାମେଟାଲ ଜିନିଷ ଯଦି ନଥିବ ଯ କୋଉଟେ ଶିଖେଇ ନଥିବି ଖାଲି ବହିରେ ଏବେ ଜଣେ ପ୍ରିପାରେସନ୍ କରୁଛି ତ ଓଭିଏସଲି ସେ ସେଲ୍ଫଷ୍ଟଡି କରିବ ନାହିଁ ତ କୌଣସି ଜାଗାରେ ସେ କୋଚିଂ କରିବ ନା ତ ସେଇଠି ଯୋଉଟା ପଢିବ ସେ ଓଭିଏସିଲି ତାହା ପାଇଁ ଟିକେ ବୋହୁତ ଟଫ୍ ହେଇଯିବ। ଆଉ ଯଦି ଆଗରୁ ସେ ଏମିତି ହଁ କୁହନ୍ତୁ?
ଆଉ ଗୋଟେ ଜିନିଷ ହୋଉଛି ଯଦି ଆମେ ଛୁଆଗୁଡା ମାନେ ଆମେ ସବୁ ଛୁଆ ବେଳୁ କଷ୍ଟ ନକରିବା ତ କଣ ଯେତେବେଳେ ଚା ଚାକରି କରିବା କି ଗୋଟେ କିଛି ଲାଇଫରେ ଗୋଟେ ବୋହୁତ କଷ୍ଟ ସମୟ ଆସିବ ସେଇ ଟାଇମରେ ଆମେ କିଛି କରିପାରିବାନି ଅସୁବିଧା ହେଇଯିବ ମାନେ ଏବେ ଆଜିକାଲି ଛୁଆ ଯେମିତି ଆପଣ ତାଙ୍କୁ କିଛି ବି କଥା କହିପାରିବେନି ଥରେ କହିଲେ ଠିକ୍ ଅଛି ଦ୍ୱିତୀୟ ଥର କହିଲେ ସେମାନେ ରାଗି ଯାଉଚନ୍ତି ଚିଡି ଯାଉଚନ୍ତି ଯୋଉଟା କି ଆଜିକାଲିକା ମାନେ ଯୋଉ ଜେଞ୍ଜି ସବୁ ଛୁଆଙ୍କ କଥା କହୁଛି ସେମାନେ ଏଇସବୁ ଜିନିଷ କାହିଁକି ହୋଉଚି। ସବୁ ଜିନିଷ ତାଙ୍କୁ ଦିଆ ଯାଇ-ଯାଉଛି ସେ କିଛି କଷ୍ଟ ଜାଣୁନାହାନ୍ତି ସାକ୍ରିଫାଇସ୍ କରିବା କଣ ଜାଣିନାହାନ୍ତି କୌଣସି ଜିନିଷ ପାଇବା ପାଇଁ କେତେ କଷ୍ଟ କରିବା ପଡେ କିଛି ଜାଣ ନାହାନ୍ତି ତ ଏଇ ସବୁ ଜିନିଷ ଗୁଡାକ ମାନେ ଆମର ପ୍ୟାରେଣ୍ଟି ବି ଭୁଲ ହେଇଯାଉଛି ଆଉ ଗଭର୍ଣମେଣ୍ଟ ବି ସେମିତି କରିଦେଉଛି ସିଚୁଏସନ ଗୁଡାକ ତ ଏଇସବୁ ସବୁ ଜିନିଷ ଗୁଡାକ ଏତେ ପ୍ରୋବ୍ଲେମ କରିୁଛି ଏଇ ଛୁଆ ଯିଏ ସେ ଯୋଉ ଛୁଆ ଯଦି ପିଲା ବେଳକୁ ଭଲସେ ଟପ୍ ଉୟେ ରେ ପଢି ନ ପାରିଲା ତାହେଲେ ସେ ଆଗକୁ କେମିତି ହଠାତ୍ କିନା ଗୋଟେ ଏତେ ଜୋର ମୋ ସେ ଭଉଣୀ ଯେତେବେଳେ ପାଠ ପଢୁଥିଲା ମୁଁ ବୋହୁତ ଭଲ ପଢେ ମୁଁ ପିଲାବେଳୁ ଜାଣିଛି କିନ୍ତୁ ମୁଁ ସବୁବେଳେ ସେ ମୋ ସେ ମୋ ମାଇଁଙ୍କ ମାମୁଁ ମାଇଁଙ୍କ ଝିଅ ସେଇ ହିସାବରେ ମୋ ଭଉଣୀ ହବ ପଚାରିଲି ସେ ଏଵେ କେତେବେଳେ ଶୋଉଚି ନା ନାଇଁ ତାର ଏଗାରଟା ଭିତରେ ଦଶଟା ଏଗାରଟାରେ ସେ ତାର ସରିଯାଉଛି ସବୁ ପାଠ ପଢା ତ ମୁଁ କହିଲି ଆମେମାନଙ୍କୁ ରାତି ପାଉନଥିଲା ମୋର ମନ ଅଛି ସେତେବେଳେ ଆମର ଅ ଯେତେବେଳେ ଯୋଉ ଟ ର ଆସେ ଟପର ଇଣ୍ଟରଭ୍ୟୁ ଆସେନି ଆମ ଗଭର୍ଣମେଣ୍ଟ ସ୍କୁଲ ରେ ସିଏ କହେ ମୁଁ କିଏ କହେ ମୁଁ ଅଠର ଘଣ୍ଟା ପଢୁ ଥିଲ କିଏ କହେ ମୁଁ ଷୋହ ଘଣ୍ଟା ପଢ଼ୁଥିଲି ମୁଁ କହିଲି ଇ ଛୁଆ କଣ ଆଙ୍କ ଦିଇ ତିନି ଘଣ୍ଟାରେ ପା ଠସରି ଯାଉଛି ଏବେ ସେ ମୋ ଭଉଣୀ ଅତି ବେଶୀରେ ରା ରାତି ବାରଟା ପର୍ଯ୍ୟନ୍ତ ଯାଇଁପାରୁଛି ଆଉ
ଆଛା।
କବ ନା ତାକୁ ରେଷ୍ଟ ବି ଦରକାର ସକାଳୁ ବି ସ୍କୁଲ ଯିବ ତ କିନ୍ତୁ ତଥାପି ସେତେବେଳେ ବି ପିଲା ଥିଲେ ରା ତା ରାତି ରାତି ସେ ଯା ମାନେ ଚେଇଁକି ପଢନ୍ତି ଆଉ ଏବେ ସେମିତି ତେ କିଛି ମାନେ କମେଇ ଦେଇଛନ୍ତି ସିଲାବସକୁୁ ଏମିତି ଟିକେ ଢିଲା କରିଦେଇଛନ୍ତି ଯେ ପିଲାମାନଙ୍କୁ ଟିକେ ମିଳୁଛି ବାଲାନ୍ସ ହେଇକି ସେମାନେ ସବୁ ଜିନିଷ କରିପାରୁଛନ୍ତି ଆଉ। ଆଉ ବଢୁଛି ବୋଲି ହିଁ ବଦମାସିୀ କରୁଛନ୍ତି। ମୋବାଇଲି ଦେଖିବୁ ଟିଭି ଦେଖିବୁ ଇଆଡେ ସିଆଡେ ମନ ଲାଗୁଚି।
ହଁ ଠିକ୍ ଅଛି ଏଇନା ବାର ମିନିଟ୍ ବି ହେଇଗଲାଣି କଟିଯିବ।
ହଁ ହଉ ଠିକ୍ ଅଛି, ହଉ।
ହଁ ନେକ୍ସଟ୍ କଲ, ଦେଖିବା ଠିକ୍ ଅଛି।
ହଁ, ହଁ ଠିକ୍ ଅଛି।